ହ୍ୟାଲୋ
କଁ କରୁଛ?
ଏଇ ମୁଁ ଛାତ ଉପରେ ବସି ବର୍ଷା ଆସିଲାଣି ବହୁତ ଜୋରରୁ ପବନ ହଉଛି ବସି। ଆଉ ତମେ ସିଆଡେ ବର୍ଷା ହଉଛି ନା?
ନା ନା ହେଇନି ଅନ୍ଧାର କରି ଆସିଲାଣି ଆଉ ହବ ବୋଧେ ଆଉ।
ପ୍ରବଳ ଜୋର ପୁରା ବିଜିଲଲି ଫିଜିଲ ମାରି ପୁରା ଘଡଘଡି ମାରିକି ଆସିଲାଣି।
ହୁଁ ହୁଁ ହ
ଏବେ ଟିକେ ପରେ ଏତେ ଖରାପ ହଉଥିଲା କୁହନ କୁହନ ମୁଁ ଘର ଭିତରେ ଫାନ ଫାନ ଖୋଲି ବସିଥିଲି ଏବେ ମାନେ ଏତେ ଜୋରୁ ପବନ ଫବନ ଆସିଲା ଲାଇନ ପଡେଇଗଲା ମୁଁ ଦୌଡକି ଆସିକି ଛାତ ଉପରେ ବସିଛି ଏତେ ଯୋଉ ରୂପରେ ବର୍ଷା ଆସିଲା ମୁଁ ଏଇଠି ପବନ ଖାଉଛି ତ ଆମେ ଖାଇସାରିଲୁଣି ଏବେ। ହ
ହଁ ମୁଁ ଖାଇ ସାରିକି ପା ଏଇ ଏଇଠି ଯାଇକି ଶୋଇଥିଲି ତମେ କହିଲ ତ ମୁଁ ସେଆକୁ ହଁ ଅଁ
ଆଛା, କଣ ଖାଇଥିଲ? ମମି କଣ କରିଥିଲେ?
ଭାତ, ଡାଲି ଆଉ ଯୋଉ ଆମ ସାଲଡ ହେଇଥିଲା। ଆଉ ଅ ପାମ୍ପଡ।
ଆଉ ଭଲ ପ୍ରୋଟିନ ଜିନିଷ ଖାଇଲା ଆଉ
ହଁ ଆଜି ତ ଆଜି ଭଲ ବାର ଅଛି ଯେ- କିନ୍ତୁ ଆମର ଯବ୍ଜଣ୍ଡା ହଉଛି ନା ସେଥିପାଇଁ ଯଜ୍ଞ ହବ, ସେଥିପାଇଁ ଆମର କିଛି ଆଇଁଷ ଟା ହେଲାନି
ଓହୋ, ଆଛା ସେଇଠି
ପୁରା ରଜ ପରଠାରୁ ଆମର ମନା କରାହେଇଛି ଆମ ଗାଁ ରେ ପୁରେଇବେନି ଆଇଁଷ
ଆ
ତମେ କଣ ଖାଇଛ?
ଆ ତମ ରଜରେ କଣ କଣ ସବୁ ହୁଏ, ମୁଁ ଟିକେ ଶୁଣେ
ରଜ ରେ
ହଁ ରଜରେ ତମର କଣ ହଉଛି?
ରେ ଆମର ଏଥରକ ବଢିଆ ହେଇଥିଲା, ସବୁ ବର୍ଷ ଠାରୁ ଏଥରକ ଭଲ ପୁରା ହେଇଥିଲା ଆମ ଗାଁ ରେ ଏ ଯୋଉ, ହଁ ଏଇ ଯୋଉ ରଜ ମହୋତ୍ସବ ହେଇଥିଲା ଆମ ଯୋଉ ମନ୍ଦିର ପାଖରେ
ଆଛା
ସେଠି ସବୁ ଖେଳ ଡ୍ୟାନ୍ସ କରିଥିଲେ, ସବୁ ବିଭିନ୍ନ ପ୍ରକାର ଖେଳ ଖେଳିଥିଲେ।
ଆଉ ଗୀତ ଗାଇଥିଲେ, ଦୋଳି
ଓହୋ, ଭଲ ଆଉ
ହଁ ତମର ହୁଏନି କି?
ହଁ ଆମର ଇଦ ହୁଏ, ଇଦ ରେ ଆମର ନୂଆ ନୂଆ ଆମର ଗୋଟେ ମାସ ଆଗେ ଓଷା ରଖୁ ହେଲା, ଓଷାରେ କଣ କରନ୍ତି? କହିଲ ଆମେ ସକାଳୁ ଉଠୁ, ମାନେ ରାତି ଦିଟ ରୁ ଉଠୁ ହେଲା। ଉଠିକି ମୁହ ଫୁ ଧୋଇ ଆମେ ରୋଷେଇ ବାସ କରି ଯିଏ ଯାହାର ଯଦି ପଖାଳ ଫଖାଳ ଖାଇବାର ଥିବ ସେ ରାତିରୁ ମାନେ ତାକୁ ଭିଗେଇକି ରଖିଥବ ସେ ଖାଇବ। ନହେଲେ ଯିଏ ତାର ରୋଷେଇ ରୋଟି ଫୁଟି କରିବା କଥା ସେମାନେ କରିବେ ଭଜା ଭଜି କରିବେ। ଆମେ ଅଜାଣ, ଆମ ଆମର ଗୋଟେ ଅଜାଣ ହୁଏ ପାଞ୍ଚଟାରେ ହେଲା ମାନେ ତା ପୂର୍ବ ପୂର୍ବରୁ ଆମେ ଯେଭଳିଆ ଖାଇବ କିି ସାଢ଼େ ଚାରିଟା ୟା ଚାରିଟାରେ ଆମେ ଉ ଶା ସାରିଦମୁ ସବୁ ଖାଇବା ପିଇବା ସାରିକି ତାପରେ ଯେଭଳି ଅଜାଣ ହେବ ଆମେ ନେମାଜ ପଡମୁ ହେଲା ନେମାଜ ପଡିକି ତାପରେ ଆମେ କିଛି ଆମର ସକାଳେ ମାନେ ଗୋଟେ ଟୋପେ ପାଣି କିଛି ଆମେ ଖାଇବା ପିଇବା ଆମର କିଛି ନୁହେଁ ଆମର ଓଷାରେ ତମର କଣ କୋଉ ଭଳିଆ ଓଷା ହୁଏ?
ପର୍ଯ୍ୟନ୍ତ ମାନେ ରୁହ ଉପାସ ଇଏ କରିକି
ଆମେ ସେଇଭଳିଆ ରହୁଛୁ ଆମେ କିଛି ଖାଇବୁନୁ ପିଇବୁନୁ ତାପରେ ଆମେରେ ଆମର ଯାଇକି ଛଅଟା ବେଳେ ଗୋଟେ ଅଜାଣ ହବା ତାପରେ ଯାଇକି ଆମର ଓଷା ଫିଟେଇବୁ ଅ ମାନେ ଏଇଭଳି ଭଳିଆ ଆମେ ଗୋଟେ ମାସ ଓଷା ରଖିମୁ ତାପରେ ଆମର ଇ ଇଦ ଦିନ ଆମର ଉପରେ ନୂଆ ନୂଆ ଡ୍ରେସ୍ ହେବ ମାନେ ସମସ୍ତଙ୍କର ନୂଆ ନୂଆ ନୂଆ ଡ୍ରେସ ହେବ ପୁରା ହେଭି ହେଭି ପୁରା ଭଲ ଭଲ ଡ୍ରେସ ନେଇକି ଆସିବେ ସମସ୍ତେ ମାନେ ଭଲ ପିନ୍ଧିବେ ଆମେ ସମସ୍ତଙ୍କ ଘରୁ ବନ୍ଧୁବାନ୍ଧବ ଘରକୁ ଯିବେ ରୋଷେ ସେଇ ବାସ କରିବେ ଆମର ଆମର ସବୁ ସବୁ ମାନେ ଇଦ ରେ ଆମର ବିରିୟାନୀ ହୁଏ ଦହି ହୁଏ ଖଟା ପାମ୍ପଡ ସଲାଦ ଆଉ ମିଠା ଜିଣୀଷ ଆମର
ତମେ କଣ ପୁରା ମାସ ମାସେ ପର୍ଯ୍ୟନ୍ତ ଏମିତି ଉପାସ କରିକି ରୁହ
ହଁ ରହିବୁ ଖାଲି ଅଲି ଆମର ଖାଇବୁ ରାତି ଯୋଉ ତିନିଟାରେ ଆମେ ଯୋଉ ଉଠିକି ଖାଇବୁ ଅଜାଣ ହେବା ପର୍ଯ୍ୟନ୍ତ ତା ଯାଇକି ଛଅଟା ବେଳେ ଯାଇକି ଆମର ଓଷା ଫିଟେଇ ମୁୁ ଏଭଳିଆ ଆମେ ପୁରା ଗୋଟେ ମାସ କରିବୁ ଉ ତାପରେ
ଆଉ ଯିଏ ସବୁ ଛୋଟ ପିଲା ଯିଏ ସବୁ ସେ କେମିତି ମାନେ ରୁହନ୍ତି
ଆମର ଅଛି ପାଞ୍ଚବୋର ବର୍ଷ ଉପରକୁ ଆମର ଯିଏ ଓଷା ରଖିପାରିବେ ଯାହାର ଓ ଓଷା ରଖିବାର ଇଚ୍ଛା ହେବ ସେମାନେ ରଖିବେ
ପାଞ୍ଚ ବର୍ଷ ହେଲେ ବି ଶୁଣ ପାଞ୍ଚ ବର୍ଷ ହେଲେ ବି ତଥାପି ସେ ଯା ବଲେ ଛୋଟ ଛୁଆ ନା ଆଉ ପାଞ୍ଚ ବର୍ଷରୁ କଣ ପିଲା ରହୁଛନ୍ତି
ନା ମାନେ ଆମେଳ କଣ ମାନେ ଆମର ଅଛି କି ନିୟମ ଆମେ ରଖମୁ ପାଞ୍ଚ ସାତ ବର୍ଷ ଓ ପୁଓ ପରେ ତ ଛୋଟ ପିଲା ରଖି ପାରିବିନି ସେଇଥିପାଇଁ ଆମେ କାହାକୁ ରଖିବା ପାଇଁ ଦଉନୁ ଆଉ ଆଉ ଯୋଉ ଯିଏ ବଡ ବଡ ଲୋକ ସମସ୍ତେ ରଖନ୍ତି।
ମାନେ ଯିଏ ରହିପାରିବ ସିଏ ରହିବ ଆଉ
ହଁ ଯିଏ ରହିପାରିବ ରହିବ ଯିଏ ମାନେ ବେଶୀ ବି ଏଜ ହେଇଯା ଯାନ୍ତି ତାଙ୍କ ଯାହାର ସେମାନେ ରଖି ପାରୁନାହାନ୍ତି ଆଉ କଣ କରିବୁ ହଁ ସେଇ ନେମାଜ ଆମର କୋରାନ ଫୋରାନ ସବୁ ପଢନ୍ତି ଆଉ କଣ କରିବି ମାନେ ଯାହାର ମାନେ ଯାହାର ମାନେ ଦିଅ ଫିଅ ଖରାପ ଅଛି କି କେହି ହସ୍ପିଟାଲ ଫସ୍ପିଟାଲ ଅଛି ମେଡିସିନ ଯିଏ ଖାଉଛି ସଦାବେଳେ ନ ଖାଇଲେ ସେ ଆ ସେ ରଖି ପାରିବେନି ଆଉ ନହେଲେ ଆଉ ସମସ୍ତେ ରଖିବେ ଯାହାର ମାନେ ସେମାନ ଯିଏ ଯଦି ଯା ପାଣି ସୁରିକି ରଖିବନି ଆଉ ଆମେ କଣ କରିବୁ କିନ୍ତୁ ରଖିବା ନିହାତି ଦରକାର
ହଁ ଯାହା ବି ହେଲେ ହେ଼ଟା ଗୋଟେ ଅଛି ମାନେ ପର୍ବ ଯାହା ବି ହେଲେ ଅଛି
ହଁ ତମର ଯୋଉ ଭଳିଆ ଅଛି ଆମର ବି ସେଇ ଭଳିଆ ଆଉ ଆମେ ବି ରଖୁ କିନ୍ତୁ ଆ ତମର ଯୋଉ ଭଳି ମଝିରେ କିଛି ଅରୁଆ ଫରୁଆ ଖାଇ ଦଉଛ ନହେଲେ କଣ ପାଣି ଫାଣି ପିଇ ଦଉଛନ୍ତି ଆମର ସେଭଳିଆ କିଛି ନାହିଁ ନା ଅ ମାନେ ସି ସିଏ ଛେପ ବି ଆମର ପିଇବାର ମାନେ ନାହିଁ ଏଥି ବିି ଆମର ଯାହା ପୁରା ଏକଦମ ରାତି ପାଞ୍ଚଟ ର ଯୋଉ ଅପା ଆସେ ଏକା ଥରେ ପୁରା ରାତି ସାଢେ ଛଅଟା ନହେଲେ ଛଅଟାରେ ଗାଇକି ପୁରା ଫିଟେଇ ମୁଁ ଖାଇବୁ କିଛି ନହେଲେ ଖାଇବୁନୁ
ଯା ସେଇ ରାତିରୁ ଯା ଯେତିକି ଖାଇଥିବ ଖାଇଥିବ ଆଉ ନହେଲେ ଖାଇବନି
ନା ସକାଳୁ ମାନେ ରାତି ପାଞ୍ଚଟାରୁ ମାନେ ନା ହଁ ରାତି ପାଞ୍ଚଟାରୁ ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ ଆମେ କିଛି ଖାଇବୁନୁ ଆଉ ରାତିରେ ଯାହା ଯେତେ ଖାଇ ପାରିବ ଆମର ନେମାଜ ଗୋଟେ ଅଛି ଆମେ ଚାଳିଶ ଥର ଉଠା ବ ସେ ହେବୁ ତଳେ ବସିବୁ ଫେରୁଠିବୁ ଫେ ତଳେ ବସିବୁ ଉଠିମୁ ମାନେ ତମର ଗୋଡ ହାତ ପୁରା ଛିଣ୍ଡିଯିବ ଏଭଳିଆ ଅଛି ଆମର। ଆମର ଅଛି ନେମାଜ ସେଥିରେ ପଢିବାର। ଆଉ ଆମେ କଣ କରିବୁ ଯାହା ଅଛି ଆଉ।
ଯୋଉଠି ଯା ବିଧି ଅଛି ଆଉ।
ହଁ ଆମର ଯାହା ଅଛି ନିୟମ ଆମେ ସେଇଆ କରୁଚୁ ମାନେ ଚାଳିଶ ଥର। ଉଠିବୁ ଉଠିବ ବସିବ ଉଠିବ ବସିବ ମାନେ ତମେ ସବୁ ଏ ଏସବୁ କରିବା ମାନେ ନା ମୁମ୍କିନ୍ କଷ୍ଟ।
ହଁ ହଁ ଯାଆ ବି ହେଲେ ତା ପରେ ତମର ବି କରିଆସିଚ ତମେ ତମର ଅଭ୍ୟାସ ହେଇଗଲାଣି ମାନେ ଇଏ
ହଁ ଆମର ପୁରା ଅଭ୍ୟାସ ହେଇଯାଇଛି ଆମେ କରୁଛୁ। ଆଉ ତମର କୋଉ ଭଳିଆ ଓଷା ରଖନ୍ତି ଟିକେ କହିଲ।
ଆମର ତ ରଜରେ ହେରି ସେମିତି ନୁହଁ ଆମର ଏଇ ଯୋଉ ଜାଗର ହଁ ଜାଗର ଆଉ ଯୋଉ ସବୁ ଖାଲି ଝିଅ ପିଲାମାନେ କରନ୍ତି ଯୋଉ କୁମାର ପୂର୍ଣ୍ଣିମା।
ହଁ ମାନେ କୋଉ ଭଳିଆ କେବେ ଖାଉଚ କେବେ ଓ ଓଷା ଫିଟଉଚ?
ହଁ ହଁ ଏଟା ହଉଚି ମାନେ କୁମାର ପୂର୍ଣ୍ଣିମାରେ ଆମର ସେମିତି କିଛି ନାଇଁ। ଆମେ ହେଲା ଏ ଖାଇ ଧର ଯିଏ ଉପାସ ରହିପାରିବ ଯିଏ ଉପାସ ଉପାସ ରହିପାରିବ ମାନେ ପୁରା ଚାନ୍ଦ ଫିଟେଇବେ ସନ୍ଧ୍ୟା ବେଳକୁ ସକାଳୁ ପୁରା ରହି ଥିବୁ ସନ୍ଧ୍ୟା ବେଳେ ଚାନ୍ଦ ଫିଟେଇ ସାରିଲା ପରେ ପୂଜା କରିକି ଗୋଟେ ଚଉରା ପାଖରେ ଗୋ ଗୋଟେ ଜାଗାରେ ସବୁ ଝିଅ ପୂଜା କରନ୍ତି ଆମର ହଁ। ସେଠି ପୂଜା କରିଦେଇକି ଆସିକି ତା ପରେ ସେଇ ଭୋଗ ଖାଇସାରିଲା ପରେ ତା ପରେ ତମେ ନାଇଁ ତମର ଯାହା ଥିବ ଯାହା ଯୋଉଠୁ ଆନା ଯାହା କରିଥିବ ଖାଇବ। କିନ୍ତୁ ଅରୁଆ ଏଗୁୁରା କିଛି ଖାଇବୁନି।
ଅରୁଆ ଫରୁଆ କିଛି ଖାଇବ୍
ବାକିି ଯୋଉ ଆଇଁଷ ଫାଇଁଷ ଏଗୁୁରା କିଛି ଖାଆନ୍ତିନି କି ପିଠା ନହେଲେ ପରଟା କି ଏମିତି ଯାହା ତମର କରିବାର ଥିବ କରିଥିବ ଖାଇବ।
ଓହୋ ଆଚ୍ଛା।
ମା ତା ମାନେ ଯୋଉଦିନ କୁମାର ପୂର୍ଣ୍ଣିମା ତା ସାତ ଦିନ ପୂର୍ବରୁ ଆମେ ସବୁ ସନ୍ଧ୍ୟା ରାତିରେ ଯିବୁ ହେଲା ନଅଟା ରାତିରେ ସବୁ ଯିବୁ ଗୀତ ବୋଲିବୁ। ତା ସାତ ଦିନ ପୂର୍ବରୁ ଗୀତ ବୋଲିବୁ ଖେଳିବୁ ଆସିବୁ ଏକାଥରେ କେ ବାରଟା ସାଢେ ବାରଟା ଏମିତି ଖେଳିକି ରାତିରେ।
ଓ ରାତିରେ ଏତେ ମାନେ ଲେଟ କରିକି ଆସୁଚ ଏଁ?
ହଁ ଏଠି ଆମର ସବୁ ଝିଅ ପିଲା ପୁରା ମାନେ ଆମ ଗାଁ ଟା ସାରା ଝିଅ ଯେତିକ ସମସ୍ତେ ଯିବେ। ସେଇ ସାତ ଦିନ ପୁରା ସମସ୍ତେ ମାନେ ଛାଡିବେ ସମସ୍ତଙ୍କ ଘରେ ସମସ୍ତେ ଯିବେ ଯାଇ ଯାଇଁକି ଖେଳିବେ ଗୀତ ଗାଇବେ ସବୁ କରିକି ରାତିରେ ଯାଇଁକି ବାରଟା ବାର ଟାରେ ଆସିବେ।
ଓହୋ ମୁଁ ଏଇ ଯୋଉ ଆମର ଗୋଟେ ଜାଣିଛ ନା ଆମର ଗୋଟେ ଗଛ ହେଇଚି। ମାନେ ସେ ଯୋଉ ଲେ ଲେମ୍ବୁ ଗଛ ଥିବ ଟାବା ଲେମ୍ବୁ ମାନେ ଗୋଟେ ପନେ ଇଏ ହରା ହରା ହେଇଥିବ। ଉଁ ମାନେ ତା ଭିତରେ ଧଳା ଧଳା ହେଇଥିବ ଅରେଞ୍ଜ ଭଳିଆ ଖାଇଛ ନା ସେ କେବେ?
କୋଉଟା କହିଲ?
ମାନେ ସେ ଯୋଉ ଟାବା ଲେମ୍ବୁ କୁହନ୍ତି ମାନେ ପୁରା ତା ଉପର ଟା ପୁରା ଗ୍ରୀନ୍ ଗ୍ରୀନ୍ ଥିବ ତା ଭିତରେ ଧଳା ଥି ଆଉ କମଳା ସେ ବହୁତ ଭଲ ଲାଗେ।
ନା ହଁ ହଁ ମାନେ ବେଶୀ ଯୋଉ ମାନେ ଖଟ ଟା କମଳା ଟା ଖାଇବାକୁ ଭଲ ଲାଗେନି। ମିଠା ଲାଗୁଥିବ କମଳା ଟା ଖାଇବାକୁ ବଢିଆ ଲାଗିବ।
ମତେ ଖଟା ବହୁତ ପସନ୍ଦ ମୁଁ ସେଥିରେ ଲ ଙ୍କା, ଲୁଣ ଆଉ ଯୋଉ ଯିଏ ଟିକେ ଜିରା ଗୁଣ୍ଡ ସେ ସବୁ ଯୋଉ ସେଥିରେ ପକେଇକି ଦ୍ ବିଟ ଲୁଣ ନହେଲେ ଜଲଜିିରା ସବୁ ଉଁ ମାନେ ତାକୁ ଚକ କୁଟିକି ତା ପରେ ଆମେ ଖାଉ ବହୁତ ଭଲ ଲାଗେ କିନ୍ତୁ।
ସେ ଆମ୍ବିଳା ଲାଗି ଆମେ ସେଉୁରାକ ସେମିତି କରିକି ଖାଇଦଉ। ଆଉ ଜାମୁ କୋଳି ଖାଇଚ ନା?
କଣ?
ଜାମୁକୋଳି ଜାମୁକୋଳି।
ହଁ ଜାମୁ କୋଡି ମୁଁ ଖାଏ।
ସ ପାଟି ଖାଇଲା ପରେ ପୁରା ମାନେ ଏ ଗୋଟେ ପପଲ ର ଗୋଟେ ଅଛି ତମର।
ହଁ ଅଛି କିନ୍ତୁ ଏବେ କାଟିଦେଲେ ଆମର ଥିଲା କିନ୍ତୁ।
ଭଲ ଲାଗେନି ସେଗୁଡା ଖାଇବା ପାଇଁ।
ହଁ ମତେ ବହୁତ ଭଲ ଲାଗେ କିନ୍ତୁ ଏଥର ମୁଁ ଟୋଟାଲି ଖାଇନି ଜାମୁ କୋଲି।
ହଁ ମୁଁ ବି ଏଥରକ ଜମା ଖାଇନି ଆ ଆମେ ସେଣ୍ଟର ରୁ ଆଇଲା ବଡେ ସବୁ ବାଟ ରେ ସବୁ ମାନେ ପଡିଥାଇ। ଆଉ ବାଟରେ ଆଉ ରହିଇରା। ସବୁ ଲୋକ ଇଏ କରୁଛନ୍ତି ଚଲାଉୁଲା କରିୁଛନ୍ତି ସେଠୁ ଆଉ ଆଣିବୁ ନା।
ହଁ ସେଇଆା କିନ୍ତୁ ତମର ଗଛପଛ ସେଠି ନାଇଁ।
ନାଁ ନାଁ।
ଆଚ୍ଛା ମତେ ଭାରି ହଉଥିଲା। ଖାଇବା ପାଇଁ ମୁଁ କହିଲି ତମର ଗଛପତ୍ର ଥିବ ଯଦି।
ଆମ ଘର ପାଖରେ ଆମ ଘର ପାଖରେ ସେମିତି କିଛି ନାହିଁ ଖାଲି ଯାହା। ସେଇ ନଡ଼ିଆ ଗଛ ଅଛି ଦିଟା। ଆଉ ନହେଲେ ସେମିତି ଆଉ କିଛି ପିଜୁଳି ଗଛ କି ଆମ୍ବ ଗଛ ଏଗୁଡ଼ା କିଛି ନାହିଁ।
ଆଚ୍ଛା ହଉ।
ମୋ ସଙ୍ଗ।